ହାଲୋ।
ହୁଁ।
ହଁ।
ସୁବୁନିକି।
ହ ଶୁବୁଚି।
କଣ କରଥୁଲୁ?
ରହିଛି।
ଖାଇସାରଲୁଣୁ?
ତୁ ହୁଁ।
ଏ ହଁ, ଶୋଇଚି ଖାଇକି ଆଇଲି।
ନାମ ସଫା ସଇଲା।
ହୁଁ।
ଆଉ ସବୁ ସଇଲା। ଗୋଡ ହାତ ଦରଜ ହେଇଗଲା।
ଏଇନା ଦି ତିନି ଦିନ ଉଠିପାରିବ?
ହୁଁ ଆଉ କିଛି
ହୁଁନା ହୁଁ। ଧୋଇଦେଲି ସବୁ
ହୁଁ ସବୁ ଝାଡ ଝୁଡା କି ଘର ପୋଛିଲି।
ହୁଁ ହୁଁ।
ଏ ଘର ଯେମିତି ହେଇଥିଲା ଗୋଟେ କୁକୁର ପଶିବ ନା?
ହେ ହେ।
ସେ ଛତୁରା ହେଇକି କୋତରା ଜୋବରା ଯଉ ହେଇଥିଲା।
ଇ କାଲି ସାପ ଦୌଡିକି ପଳେଇଲା
ଉଁ
ସାପ ଦୌଡିକି ପଳେଇଲା କୁକୁର ଆସିଗଲା।
ହଁ।
ଆ ଏ ଯୋଉ। ଆଜି ସାପଟେ ଥିଲା ସେଇ ଯୋଉ ଆମ୍ବ ଗଛ କତି ରେ।
ହୁଁ ହୁଁ। ହଁ ବା ସେଇଠି ଥିଲା। ଉଁ ପଣସ ପାରୁଥିଲି ଯେ। ପଣସ ପାରୁଥିଲି ଯେ ଡୁଙ୍ଗା ସାପ ଟେ।
ଅ ଆଉ ମାମା କଣ କରୁଚି?
ଉଁ ତଳେ ମୁଁ ଛାତ ଉପରେ।
ତୁ ଉପରେ ଅଛୁ? ହଁ
ହୁଁ ଲାଇନ
ଲାଇନ୍ ପଳେଇଛି। ହାଲୋ। ହାଲୋ। ହାଲୋ।